ତ
ବସିଚି। ତୋମେ କଣ କରୁଚ?
ମ ମୁଁ ପଢୁ ଥିଲି।
ନେଟୱାର୍କ ନାହିଁ, ଓହୋ, ଆଉ ଖାଇସାଲନି?
ଆଉ ଭଲ ସବୁ?
ହଁ ସବୁ ଭଲ, ଆଉ ତୋମର ସବୁ ଭଲ?
ହଁ ଆମର ଭଲ।
ଆଉ କଣ ତରକାରୀ?
ତରକାରୀ, ଯୋଉ ଆଳୁ ଆଳୁ ଆଉ କୋବି ତର କାରୀ, ତୋମର?
ଅଁ, ହଁ ଆମର ବି ସେୟା ଆଉ ଡାଲି। ପା ବାାର ବଛଉ ରାତିରେ। ହାଲୋ।
ଆଉ ଭଲ ସବୁ?
ହଁ ସବୁ ଭଲ।
ଆଉ ଘରେ ମଉସା ମାଉସୀ ସବୁ ଭଲ ଅଛନ୍ତି?
ହଁଁ ସବୁ ଭଲ ଅଛନ୍ତି। ଆଉ ତୋମ ଘରେ ସବୁ ଭଲ ଅଛନ୍ତି ନା?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି। ଖାଲି ମୋ ଜେଜେମା ର ଦେହ ଟା ଟିକେ ଅସୁସ୍ଥ ଅଛି ଆଉ।
ହଁ କଣ ହେଇଛି ଜେଜେମା ର?
କଣ କହିଲ?
ମୁଁ କହିଲି କଣ ହେଇଛି ଜେଜେ ମା ର?
ଓ ସିଏ ବାରିରେ କାମ କରୁଥିଲା ତ, ତା ଗୋଡ ମୋଡି ହେଇଯାଇଛି ଚାଲି ପାରୁନି।
ଓହୋ। ଆଉ ଯୋଉ ଦୀପାବଳିରେ ଏଁ କୁଆଡ଼େ କଣ ପ-ତୋମର କେମିତି ପାଳନ କରନ୍ତି?
ହଁ ଆମର ଦୀପାବଳି ଯେହେତୁ ଆମର ମାନେ ପର୍ବ ମାନେ ଆମର ବୋଲି ନୁହେଁ, ଯେହେତୁ ଆମ ଓଡିଶାର ଏକ ମାନେ ବଡ ପର୍ବ। ତ ଆମର ବହୁତ ଧୁମଧାମ୍ ରେ ପାଳନ କରାଯାଏ। ମାନେ ଘର ଦ୍ୱାର ସବୁ ସ ଫଜଦରା କରାଯ। ସେ ଆଉ ମାନେ କଣ କହିଲ ବନ୍ଧୁବାନ୍ଧବ ସବୁ ଆସଛନ୍ତି। ଆଉ ନୂଆ ଡ୍ରେସ୍ କିଣୁ ବଜାରକୁ ଯାଇକି। ଆଉ ଘରର ସାମଗ୍ରୀ ସବୁ ମାନେ କିଣାକୁଣି କରୁ। ତାପରେ ମାନେ ଲିଚୁ ଲାଇଟ ବି ସବୁ ଲଗାଯାଏ। ହଉ ମାନେ କଣ କହିଲ ଲିଚୁ ଲାଇଟ ଲଗାଯାଏ ତାପରେ ଆଉ ଆମେ ସବୁ ନୂଆ ଡ୍ରେସ ପିନ୍ଧିଥାଉ ମିଠା ଖାଉ। ଆଉ ପିଠା ବି କରାଯାଇଥାଏ ବାଣ ତ ବହୁତ ଫୁଟାଉ। ବଡ ବଡିଆଙ୍କୁ ଡାକିକିନା ତାଙ୍କୁ ମାନେ ବିଦ୍ୟାକୁ ଦେଇଥାଉ ଆଉ ତମର
ଉଁ ଆମର ବି ଦୀପାବଳିରେ ଯୋଉ ଗାଈଙ୍କୁ ପୂଜା କରାଯାଏ ଆମର ତାପରେ କଣ ଏଟା ଟିଙ୍ଗନ କରନ୍ତି ତାପରେ ପିଠାପଣା କରନ୍ତି। ସବୁ ପରାଦା ଧୁମଧାମ ରେ ପାଳନ କରନ୍ତି ଆଉ ବାଣ ଫାଣ ଫୁଟେଇକି। ଦୀପ ଫିପ ସବୁ ଜଳେଇକି ମନ୍ଦିର ଯାଇକି ମହାଦୀପ ସବୁ ଦେଖୁ ଆଉ ମହାଦୀପ କହୁଛି ମାନେ ଦୀପ ଉଁ ମନ୍ଦିର ଯାଉ ଆଉ।
ଆଛା। ଯୋଉ ମୁଁ ଶୁଣିଥିଲି ଆଉ ତମର କଣ ସେପଟେ ଗାଈ ଗାଈ କଣ ଗାଈ କଣ କରନ୍ତି।
ହଁ ଆମର ଏପଟେ ଗାଈ ପୂଜା କରନ୍ତି। ମାନେ ଯାହା ଗାଈ ଏଇଟା ଆମର ପୂଜା ହୁଏ। ଅଣ୍ଡା ମାଡିବ ଯାହା ଏଇଟା ତାଙ୍କ ଘରୁ ଢିଙ୍ଗୁୱାନ ମାନେ ଢିଙ୍ଗୁଆନ ମାନେ ଗୋଟେ ଆମ ପରିବ ପର୍ବ। ତ ତାଙ୍କ ଘରୁ ଆମର ସବୁ ମାନ୍ଦଲ ନେଇକି ବଜା ବଜାବଜି କରନ୍ତି। ତାଙ୍କ ଘରୁ ଗାଁ ସାରା ଆମର ହେବ ସେଇଟା ଆଉ ପର୍ବଟା ଆମର ସେଇ ସେଇ ପର୍ବ ଆଉ।
କାଳିପୂଜା ହେଉଚି ଆମର ସବୁଠୁ ବଡ଼ ପର୍ବ। ତମର ସେପଟେ କିଛି କରନ୍ତିନି କି?
ହଁ ଆମର ବି ଏଠି କାଳୀ ପୂଜା ମାନେ କଣ କଲ କାଳି ପୂଜା ଆମର ଏ ପଟେ ବହୁତ ଫେମସ ହେଇଥାଏ ମାନେ ଏପଟେ ବହୁତ ମେଢ ହେଇଥାଏ ଆଉ। କାଳୀପୂଜାରେ ତ। କାଳୀ ପୂଜାରେ ମାନେ କଣ କହିଲ ମାନେ ସୁନା ପୁନା ସବୁ କିଣା ଯାଏ।
ହଁ ଆଚ୍ଛା। ଆଉ
ହଉ ତମେ କାଳୀ ପୂଜାରେ ମେଢ ଦେଖିବା ପାଇଁ ଯାଅ ନା?
ହଁ କାଳୀ ପୂଜାରେ ଆମେ ମେଢ ଦେଖିବାକୁ ଯାଉ ସେ ବଡ ବଡ ମେଢ ହେଇଥାଏ। ତମର ସେପଟେ ମେଢ ହୁଏନି।
ହଁ ଆମର ବି ତ ମେଢ ବହୁତ ହେଇଥାଏ। ଆମେ ସବୁ ଦେଖିବା ପାଇଁ ଯାଉ ନିଜେ ମାନେ ନିଜେ ଦେଖିବା ପାଇଁ ଯାଉ ରାତିରୁ ଆଉ ମେଳା ଫେଳା ସବୁ ବସିଥାଏ ଯାଉ ବୁଲାବୁଲି କରୁ। ଗୁପଚୁପ ଆଇସ୍କ୍ରିମ୍ ଦୋଳି ଖେଳିଥାଉ ଯାହା ସବୁ ସାମଗ୍ରୀ ସବୁ ଧରିକି ଆସିଥ ଥାଉ ଏମିତି ବହୁତ ମଜା କରିଥାଉ। ଆରି ଆମର କାଳୀ ପୂଜା ବେଳକୁ ସରୋବର ବି ପଡିଥାଏ। ଯାତ୍ରା ଆଉ ତମର ସେପଟେ? ହ ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ନେଟୱାର୍କ ନାଇଁ।
ତମର ବୋଧେ ନେଟୱାର୍କ ନାହିଁ।
ହାଲୋ।
ହଁ।
ଶୁଭିଲା।
ଶୁଭିଲା ହଁ ଶୁଭିଲା।
ଆଚ୍ଛା କହିଲି ଆମର ମାନେ କଣ କହିଲ ବହୁତ୍ ଧୁମଧାମରେ ରେ ପାଳନ କରାଯାଏ ଏପଟେ। ଆମେ ମେଢ଼ ଦେଖି ଯାଇଥାଉ ଦୋଳି ଖେଳିଥାଉ। ଗୁପଚୁପ୍ ଆଇସ୍କ୍ରିମ ସବୁ ଖାଇଥାଉ ଆଉ କଣ କହିଲ?
ଦୋଳି ତମର କାଳୀ ବଜାରରେ ଦୋଳି ବନ୍ଧା ହୁଏ?
ଆରେ ନା ଯୋଉ ମିନା ବଜାର ପଡ଼ି ନଥାଏ ନା। ସେଇଠି ସେ ଯୋଉ ବେଲୁନ୍ ଦୋଳି, ରାମଦୋଳି, ଚକ୍ର ଦୋଳି ଏଇଗୁଡା଼ ଆଉ।
ଓ ଆଚ୍ଛା। ଆମର ବି ଏପଟେ ସବୁ ସେମିତି ଧୁମଧାମ କରନ୍ତି ଯିଏ ଯାହା ଛାତକୁ ଯାଇକି ଆକାଶ ଛତା ଛଡ଼ାନ୍ତି। ଆଉ ବାଣ ଫାଣ ସବୁ ଆଣିଥାନ୍ତି ସେଇରା ସବୁ ଫଟା ଫଟି କରନ୍ତି ସାଙ୍ଗ ସାଙ୍ଗସାଥି ମାନଙ୍କ ସହ ଫୁଟା ଫୁଟି କରେ ଆଉ।
ହଁ ଦୀପାବଳି ତ ଗୋଟେ ଆଲୋକର ପର୍ବ ନା ଆମର ବି ଏପଟେ ମାନେ କଣ କହିଲ ମାନେ ମାନେ ସନ୍ଧ୍ୟା ବେଳେ ପୁରା ଚାରିଆଡ଼େ ଘରେ ସାରା ଲିଚୁ ଲାଇଟ୍ ଲଗା ଯାଇଥାଏ। କିଏ କ୍ୟାଣ୍ଡେଲ୍ କିଏ ଦୀପ ଲଗେଇଥାଏ ଆଉ ଛାତ ଉପରକୁ ଯିବୁ ମାନେ ସମସ୍ତଙ୍କ ଘର ଖାଲି ଆଲୋକରେ ଘରପୂର୍ଣ୍ଣ ହେଇଥିବ। ଆଉ ମାନେ ସମସ୍ତେ କିଏ ଆକାଶ ଛତା ଉଡେଇଥାନ୍ତି ଆକାଶ ପୁରା ସୁନ୍ଦର ଦେଖାଯାଏ। ଆଉ ମାନେ କଣ କହିଲ ମାନେ ଘରେ କାକରା ପିଠା, ଆରିସା ପିଠା, ଖିରି, ପୁରୀ, ତରକାରୀ ଇତ୍ୟା ଦି ବିଭିନ୍ନ ପ୍ରକାର ମାନେ ପିଠା ସାମଗ୍ରୀ ହୋଇଥାଏ। ତାପରେ ଆମର ଏଠି ସନ୍ଧ୍ୟାରେ ମାନେ ଟୋଟାଲ୍ ମାନେ ଲିପି ଗୋବର ଲିପିକିନା ଆଉ ସେଠି ମୁରୁଜ ପକାଯାଏ। ମୁୁରୁଜ ପକେଇ ସାରିଲା ପରେ ମାନେ କଣ କହିଲ ଯୋଉ ମାନେ ଭୋଗରାଗ ସବୁ ଦିଆଯାଏ। ଯୋଉ କାଉଁରିଆ କାଠି ନୁହୁଁ ନା କାଉଁରିଆ କାଠି ଆଣିକି ନା ଯୋଉ ସେଠି ମାନେ ପୂର୍ବ ପୂର୍ବ ପୁରୁଷଙ୍କୁ ମାନଙ୍କୁ ପୂଜା କରାଯାଏ। ପୂଜା କରାଯାଇଥାଏ ତ ତାଙ୍କୁ ବିଦାୟ ଦେଇ ଦିଅନ୍ତି ତାହେଲେ ସେଠି ବାଣ ଫୁଟାନ୍ତି। ବାଣ ଫୁଟାଉ ବାଣ ତ ବେଶୀ ଫୁଟେଇବା କଥା ନୁହେଁ ଯେହେତୁ ଆମର ମାନେ ବାୟୁ ପ୍ରଦୂଷଣ ହୁଏ। ତ ଯେତିକି ଥ ମାନେ ଯେତିକି ନିୟମିତ ଭାବରେ ଫୁଟେଇବା କଥା ଫୁଟାଉ। ତାପରେ ଘରକୁ ସବୁ ଆସୁ ସମସ୍ତେ ମାନେ ମାନେ ଦୀପ ଦିବାଲି ର ମାନେ ଅଭିନନ୍ଦନ ଜଣାଉ। ସମସ୍ତେ ମିଠା ଖାଉ ପିଠାପଣା ଖାଉ। ତାପରେ ବାଣ ଫୁଟାଉ ଠାକୁରଙ୍କୁ ପୂଜା କରୁ। ତାପରେ ଏମିତି ତ କରୁ ଆଉ ଆଉ ତମେ ସେପଟ କଣ କଣ ବାଣ ଫୁଟାଅ?
ଆମେ ସବୁ ବାଣ ଫୁଟାଉ ଆମେ ନଡ଼ିଆ ବାଣ ତାଳବାଣ ଆଉ ସୁନ୍ ଫୁଟୁକା ଆଉ ଯୋଉଠୁ ସାଉଣ୍ଡ ଉପରକୁ ଯୋଉଠୁ ଫାଟି ଫାଟେନି ଗୋଟେ ପରେ ଗୋଟେ ଯାଏ ଯୋଉ।
ଉଁ ହୁଁ।
ସେଟା ସବୁ ଫଟାଉ ଆମେ ଆଉ।
ରକେଟ୍ ବାଣ।
ରକେଟ୍ ବାଣ ହଁ ରକେଟ୍ ବାଣ ହିଁ ଫଟାଉ ଆମେ ସବୁ ଚକ୍ରବାଣ।
ଆଉ ଯୋଉଟା ଘିରିଘିରି ହେଇକି ତଳେ ବୁଲେ ନା।
ତଳେ ବୁଲେ ହଁ ହଁ ହଁ। ଆଉ ତମେ କେତେ ଭାଇ ଭୋଉଣୀ।
ଆମର ତ ଆମର ଜଏଣ୍ଟ ଆମର ପାଞ୍ଚ ଭଉଣୀ। ଆଉ ଗୋଟେ ପୁଅ।
ଏତେ ଯେ ଏତେ ବଡ ପରିବାର।
ପରିବାର ନୁହଁ କେବଳ ଆମେ ଭାଇ ଭଉଣୀ ତମର
ଆମର ମାତ୍ର ମୁଁ ଏକୁଟିଆ ବାପା ମା ମୁଁ।
ଆଚ୍ଛା ଆମ ଘରେ କହିବାକୁ ଗଲେ ତ ମୋ ବା ପା ମୋ ମା ଆଉ ମୋ ପିଇସିି ମୋ ବଡବାପା। ଆଉ ମୋ ଗୀତା ଦେଇ ରୀତା ଦେଇ ନୀତା ଦେଇ ହରିକା। ମାନେ ବଡ଼ ଦେଇ। ପାଞ୍ଚ ଜଣ ଭାଇ ଜଣେ ମୋର ଦିଦି ମାନେ ତ ବି ମୋର ମ୍ୟାରେଜ କରିଦେଇଛନ୍ତି ଏବେ ଘରେ ବାସ୍ ଖାଲି ମୁଁ ଆଉ ଯୋଉ ଦି ଜଣ ଦିଦି ଅଛନ୍ତି ଆଉ ଭାଇ ଯେ ସେ ପଢୁଛି ଆଉ।
ହୁଁ ତମେ ବାହା ହେଇ ସାରିଚ?
ନା ଆମର ଏବେ ପଢା ଚାଲିଚି ବା ତମ୍ ତମେ?
ଆମର ବି ପଢ଼ା ଚାଲିଚି।
ଆଚ୍ଛା ମତେ ଲାଗିଲା ତମେ ବାହା ହେଇଚ।
ନା ନା।
ଆଚ୍ଛା ଆଉ ଦୀପାବଳିରେ କଣ ପିଠା କର।
ଆରିସା ପିଠା ଆଉ ନଡ଼ିଆ ପିଠା।
ଆମର ତ ଆମ୍ କଣ କହିଲ।
ତମର କଣ କଣ ପିଠା ବନାଅ।
ଆମର କାକେରା ପିଠା କରିଥାଉ ମଣ୍ଡା ପିଠା ଓଉ ଖିରି ପୁରୀ କାକରା ପିଠା ମେନ୍ ହେଇଥାଏ ସେଥିପାଇଁ କାକରା କରିଥାଉ। ଖିରି କରିଥାଉ ପୁରୀ କରିଥାଉ। ଓ ଆଳୁ ମଟର ତରକାରୀ ଏମିତି ସବୁ ଭେରାଇଟି କରା କରାଯାଇଥାଏ ଆଉ।
ଅହ ତମେ ତ ସେମିତି ଆମର ବି କରନ୍ତି ସେମିତି ଆଉ।
ହଁ ଆଉ କଣ କହିଲ ଯୋଉ ମାନେ ଆମର ଏଠି କଣ କହିଲ ଯୋଉ ମାନେ ଦୀପାବଳି ଦିନ ମାନେ ମାନେ ଯୋଉ ଘର ପାଖ ଲୋକ ସମସ୍ତଙ୍କୁ ମାନେ ଡାକିକି ଆଣିକିନା ତାଙ୍କୁ ମାନେ ଯେ ଭୋଗ ଦିଆଯାଇଥାଏ। ନେ ଯୋଉ ଘରେ ଯୋଉ ପିଠାପଣା ସବୁ ହେଇଥାଏ। ତ ସବୁ ଛୋଟ ଛୁଆଙ୍କୁ ଡାକିକି ଅଣା ଯାଇଥାଏ ଆଉ ଛୋଟ ଛୁଆ ସବୁ ଖାଇ ସସିଲା ପରେ ତାରେ ବଡ ଲୋକଙ୍କୁ ଡାକିକି ଅଣାଯାଏ। ସବ୍ ସମସ୍ତଙ୍କ ଘରେ ଆମେ ଆସିି ଆମ ଘରକୁ ଆସିକି ଖାଆନ୍ତି ଆମେ ତାଙ୍କ ଘରୁ ଯାଇ ଖାଉ। ନା ସମସ୍ତଙ୍କ ଘରେ ଏମିତି ବି କରିଥାଉ ଆଉ ଦୀପାବଳି ତ ବହୁତ ଧୁମଧାମ୍ ରେ ପାଳନ କରୁ। ଆଉ ଏ ବର୍ଷ ବି ମଧ୍ୟ ସେମିତି ପାଳନ କରା ହେବ ଆଉ।
ଓହୋ ଆଚ୍ଛା ହଉ ଆଉ।
ଆଚ୍ଛା ହଁ ଆଚ୍ଛା ହଉ ଆଉ କଣ କହିବ?
ନା କିଛି ନୁହଁ ରହୁଚି।
ଆଚ୍ଛା ହଉ ହଉ ରଖ ଆଁ।
ହଉ।